ହ୍ୟାଲୋ ହଁ କଣ କରୁଥିଲ?
ଏଇ ଖାଇବା ପିଇବା ଜଷ୍ଟ ସରିଲା ଆଉ ପୁଅକୁ ଶୁଆଉଚି ଆଉ।
ଆଉ ଦେହ ପା ଭଲ ଅଛି?
ହଁ ହଁ ଭଲ ଅଛି ସମସ୍ତେ ଭଲ ଅଛନ୍ତି ଆଉ ଘରେ ସମସ୍ତେ ଭଲ ଅଛନ୍ତି ତମର?
ହଁ ହଁ ଭଲ ଏବେ ଟିକେ ବହୁତ ଗୁଳୁ ଗୁଳି ହଉନି ଗରମ ହଉଚି ବିରକ୍ତ ଲାଗୁଚି।
କହୁନି ବହୁତ ମୁଁ ଆଜି ବହୁତ ଗୁଟେ ସଫା କରିଦେଇଚି ମାନେ ତାକୁ ଏକା ଥରେ ତ ଯେ ମାନେ ଯୋଉ ତାର ଅଛି ମୁଁ ତାର ଶୁକଉନି ଆମର ସେ ଯୋଉ ହ ବାଲକୋନି ର ରେଲିଙ୍ଗ ଅଛି ସେଇଥିରେ ଶୁଖେଇ ଦଉଚି ଖରାଟା ବା ବାଜୁଚି ସେଠି। ଏଇ ଜାଗା ଯେତିକି ଧରୁଚି ବହୁତ ଗୋଡେ ସଫା କରିଦେଇଚି ଉ୍ୟାସିଂମେସିନ ରେ ଆଉ
ର ଆମର ବି ବହୁତ ସଫା ସଫା ସୁତୁର ପାଇଁ ପଡେ। ହଁ
ଅଲଗା ଦିନ କରିପାରନି କଣ କି ସକାଳୁ ତ ମତେ ସାତଟା ସାଢେ ସାତଟା ଭିତରେ ରୋଷେଇ କରିବାକୁ ପଡେ ନା ଆଠଟା ଭିତରେ ଆଉ ଗା ଦିନ ସକାଳେ ତାପରେ ଆଠଟା ନଅଟା ପରେ ଯୋଉ ଖରା ହଉଚି ତା ଦେହରେ ଯାଇକି ସଫା କଲା ବେଳକୁ ଆଉ
ତାପରେ ପିଲା ଛୁଆ ଘର କାମ ତ ରହିବ ଆଉ ସଫାସଫି କଲେ କଣ ମାନେ ଏକାଥରେ ସ ସଫା କର ତାକୁ ପୁଣି ଚିପୁଡ ପୁଣିୁ ଶୁଖାଅ ଅବଶ୍ୟ ଆଜ କାଲି ସବୁ ୱାସିଂ ମେସିନ ହିଁ ମାନେ କରିଦଉଛନ୍ତି ସଫା ଆଉ
କି ଅଧା ଅଧା ୱାସିଂ ମେସିନ ରେ କରିଚି ଅଧା ଯୋଉଟା ଟିକେ ଅଧିକା ମଇଳା ସେଟା ୱାଂ ମେସିନରେ ଭଲ ଛାଡୁନି ନା ଯୋଉ ଟା ଏମନ୍ତି ହଁ କାଳି ସେଟା ହାତରେ ମୁଁ ଭିଜେଇକି ନିଜେ ସଫା କଲି ବ୍ରସ୍ ମାରିକି ଆଉ ସେ ଗୁଡା ଆ ନା ସେଇଟା ବସନାେଶଟ ନା ସେଇଟା ତମେ ହାତରେ ସଫା କଲେ ହିଁ ସଫା ହବ ମୋ ହଜବେଣ୍ଡଙ୍କ ଧଳା ସାର୍ଟ ତାପରେ ଏବେ ଖରା ଦିନ। ଅଧିକା କଲର ମଳ ଖରା ପାଇଁ କଲର ଗୁଡାକ ସାର୍ଟ ର କଲର ଗୁଡାକ ମଇଳା ମଇଳା ହବ ଆଉ ସେଗୁଡାକ ସବୁ ଭିଜୀବ ଅଧଘଣ୍ଟେ ଘଣ୍ଟା ଟେ ଟିକେ ଭିଜିଲା ପରେ ସେ ଭଲରେ ଶୁ ବ୍ରସ୍ ମାରିଦେଲେ ସେ ସଫା ହେଇଯିବ।
ଆଉ ଖାଇବା ପିଇବା ସରିଲାଣି।
ହଁ ଖାଇବା ପିଇବା ଆଜି ତ ସାଧା ଦିନ ଆଉ ସଜବାଜ ଦିନ ଆଜିିଖାଲି ସଜବାଜ ହବ।
ଆଜି ସଜବାଜ କରିଦେଇଚ ତାହାଲେ ନା ଝିଅ କୁ।
ସଜବାଜ କଣ ଖାଲି ମେହେଁଦି ଫେହେଁଦି ଲଗେଇନି ସନ୍ଧ୍ୟାବେଳକୁ ଲଗେଇଦେବି।
ଏ ମୋ ଦିଦିର ଝିଅ ଟା ମତେ କହିଲା ମତେ ଟିକେ ଲଗେଇ ଦିଅ ମାଉସି ମେହେନ୍ଦୀ ଲଗେଇଦିଅ ମେହେନ୍ଦୀ ଲଗେଇଦେଲି। ଅଳତା ଫଳତା ଟିକେ ଲଗେଇଲା ଆଉ ଟିପଟିପ୍ କଲା ଟିକେ କୁକୁମରେ। ମତେ ପୁଣି ଗୋଟେ ହାତ କରିଚି ମେହେନ୍ଦୀ ପୁଣି କହିଲା ଆଉ ଗୋଟେ ହାତ କରିଦିଅ। ମତେ ଟିକେ ଭଲ ଲାଗେ ମେହେନ୍ଦୀ ଲଗେଇବାକୁ ତ ସମସ୍ତେ ମୋ ପାଖକୁ ଆସନ୍ତି ମେହେନ୍ଦୀ ଲଗେଇବାକୁ।
ହଁ ମୁଁ ଲଗେଇଦେଇ ଛି ହାଁ ହାଁ ମୁଁ ଲଗେଇଦିଏ ଯେ ସମସ୍ତଙ୍କୁ।
ହଁ।
ମୁଁ କେତେ ବାହାଘର ଫାହାଘରରେ ବି ଲଗେଇବାକୁ ଯାଉଥିଲି ଏବେ ଆଉ ମ୍ୟାରେଜ ପରେ ଯାଇନି ଗୋଟେ ଦିଇଟା ଯାଇଚି ମ୍ୟାରେଜ ପରେ। ନହେଲେ ବାହାଘର ପୂର୍ବରୁ ବହୁତ ମାନେ ପାର୍ଲରରେ ସବୁ ଅର୍ଡର ଦିଅନ୍ତି ମୋତେ।
ଓହୋ ମାନେ ବଢିଆ କରନ ହ
ହଁ ହଁ, ସେଇ ବିଡିଏ ରେ ଯୋଉ ପାର୍ଲର ଥିଲା ସବୁ ସେଠି ଦଉଥିଲେ। ତାପରେ ଏଠିବି ଦେଇଚନ୍ତି ସେ ହାଉସିଂ ବୋର୍ଡର ପାର୍ଲର ଚିହ୍ନା ଅଛି ଆଉ ଆମର ଯୋଉ ଟେ
ଦିଟା ବ୍ରାଇଡାଲ୍ କରିଛି ମାନେ ଆଉ ବୋଧେ ମାନେ କରିନି। ଆଉ ବହୁତ ଦିନ ହେଲାଣି ବି କରିନି ମାନେ ଏତେ ବ୍ୟସ୍ତ ସକାଳୁ ଉଠ, ଛୁଆ କଥା ବୁଝ।
ରୁ ଯେତିକି ଯାଇଥିଲି ବାହାଘର ପରେ ମାତ୍ର ଗୋଟେ କି ଦିଟା କରିଛି।
ମୋର ସେ ମୋର ସେଇ ଅସୁବିଧା ମାନେ ମୁଁ ବହୁତ ଇଛା କରେ ମାନେ ଟିକେ ଯିବି ପାର୍ଲର ରେ କୋର୍ସ ଫୋର୍ସ ଟିକେ କରିବା, କିନ୍ତୁ କିଛି କରିିହଉନି କଣ ଛୁଆ ଛୋଟ। ସକାଳୁ ଉଠିଲେ ମାନେ ସିଏ ଆଗ ଯିବେ ସାଢେ ପାଞ୍ଚ ରୁ ଛଅ ଭିତରେ ଅଟୋ ଆସିବ। ତା ତାଙ୍କର ଟିଫିନ ପୁଣି ଦିଟା ମୋର ଯେହେତୁ ଜାଆଁଳା ପୁଅ ତ ତାଙ୍କର ଟିଫନ୍ ଫିଫିନ ସବୁ ରେଡି କରିବି ଦି ଜଣ। ସେ ମୁଁ କଣ କରେ ୟା ଡ୍ରେସ ତାକୁ ପିନ୍ଧେଇ ଦେଇଥିବି ତା ଡ୍ରେସ ଆକୁ ପିନ୍ଧେଇ ଦେଇଥିଵି, ପୁଣି ଆଉଥରେ ତାକୁ କାଢିକି ପୁଣି ସେ କହିବ ମାମା ତମେ ମତେ ତା ଡ୍ରେସ ପିନ୍ଧେଇଦେଲ ପୁଣି ତାକୁ କାଢିକି ଏପଟ ସେପଟ କରିକି
ଜଣାପଡେ ସାଇଜ୍ ନା ନାଇଁ ଏକା ସାଇଜ୍।
ସମାନ ସବୁ ସମାନ ତ ମୁଁ କଣ କରିଛି ଦି ଜଣଙ୍କ ନାଁ ଲେଖି, ନାଁ ର ମାନେ ପ୍ରଥମ ଅକ୍ଷରଟା ଲେଖିଦେଇଛି ହେଲା। ତାକୁ କରିଦେଇଛି ହେଲେ ମୁଁ ଜାଣି ପାରୁଛି ଏଇଟା ଆର ସେଟା ତାର। ତାପରେ ତାଙ୍କ ଛାଡ଼ିଲା ପରେ ପୁଣି ପୂଜା କ କଲା ପରେ ପୁଣି ଜଳଖିଆ କରେ। ଆମର ବହୁତ ବଡ ଫ୍ୟାମିଲି। ପରିବାରରେ ସମସ୍ ସେ ମାନେ ଅଛନ୍ତି ନା ଶାଶୁ ଓ ଶ୍ଵଶୁର। ନାଁ ତାକୁ ଏମିତି ଗୋଲୁ ମୋଲୁ ଡାକା ହଉଛି ଆଉ।
ଆଚ୍ଛା ଆଚ୍ଛା, ନାଇଁ ତାଙ୍କ ସ୍କୁଲ ନେମ୍ କଣ ଦେଇଛ।
ସ୍କୁଲ ନେମ୍ ରେ ତାଙ୍କର ମୁଁ କହିବି କହିବି ପଛରେ କଲ୍ କଲେ କହିବି।
ହଉ ଠିକ ଅଛି। ଆଉ ଘରେ ଆଉ ସମସ୍ତେ ଖିଆ ହଁ, ପିଠାପଣା ଆମର ଷ୍ଟାର୍ଟ ହେଇଗଲାଣି ନା। ହଁ ମୁଁ ଏପଟେ ଘର ରୋଷେଇବାସ କଲି ନା ତ ଶାଶୁ ପିଠାପଣା ବସେଇ ଦେଇଚନ୍ତି। ପୋଡ ପିଠା
ଓହୋ ହଁ।
ଆରିସା ଆଉ ଦହିବରା କରିବେ ବୋଲି କହୁଥିଲେ। କଲେ। ନା ନା ସବୁ ଆଜି କରିଦେଇକି ରଖିଦେବେ, ସଖାଳୁ ଖିଆ ପିଆ ହବ। ପୋଡପିଠା ଟା ତ ରାତିରେ ପୋଡା ହବ। ହୁଁ, ନିଶ୍ଚୟ ନିଶ୍ଚୟ।
ଆମକୁ ଡାକୁଚି
ହଁ। ନିଶ୍ଚୟ ଡାକୁଚନ୍ତି ଡାକିବେ କଣ ରଜରେ ଡକା ଡକି ନାହିଁ ସମସ୍ତେ ସମସ୍ତଙ୍କୁ ଘରକୁ ଯାଇ ଖାଇ ପିଇ ଦେଇ ଆସୁ। ଆଉ କାଲି ସଖାଳୁ ଖାଇବେ ହଜବେଣ୍ଡଙ୍କର ହଁ କହିଛନ୍ତି ଯେ ଆଉ ହବ ବରା ହବ, ଆଉ ଯ ଯେହେତୁ ଆମିଷ ବାର ଆଉ ସେଥିପାଇଁ ଆଉ ଚିକେନ୍ ଘୁଗୁନି ହବ। ମାନେ ଚିକେନ୍ କିମା ହେଇକି ଆସିବ, ପୁରା ଛୋଟ ଛୋଟ।
ଆଚ୍ଛା, ତାହେଲେ କାଲି କରିବେ କିଏ? ତମେ।
ହଁ, ବ ନାଇଁ ନାଇଁ କାଲି କି ଆଇଟମ୍ ହବ। ଆଜି ଶାଶୁ କରିଦେଇଛନ୍ତି ମତେ ଟିକେ ସେଇ ପୋଡ ପିଠା ଆସେନି। କି ଆରିସା ପିଠା ଆସିନି।
ମୁଁ ଗୋଟେ କ୍ଷୀର ପୋଡପିଠା ମାନେ ଦେଖିଥିଲି, ମତେ ଜଣେ କହିଥିଲେ ହେଲା। ମାନେ, ମାନେ ବିଶ୍ୱାସ୍ କରିବନି, ସେଇଟା ନା ପୁରା ଛେନାପୋଡ ଯେମିତି ଆସେନି, ପୁରା ସେମିତି ଗୋଲ୍ ହେଇକି ପୁରା ପୁରା ଡିଟୋ ଛେନାପୋଡ, ଆକୁ ପୁରା ତମେ ରଖିଦବ, ତମେ ଜାଣି ବି ପାରିବନି। ମାନେ ସେଇଟା ପୁରା ଧଳା, ପୁରା ନରମ୍ ହେଲା। ମାନେ ଏତେ ପୁରା ସ, ମାନେ ବହୁତ ମାନେ ନରମ୍, ତାକୁ କାଟିକି ଖାଇବ ତମେ ପୁରା ପୋ ଯୋଉ ଛେନା ପୋଡ ର ପିସ୍ ଖାଇଲା ଭଳିଆ, ଯେମିତି ସେମିତି ଲାଗିବ।
ହଁ, ମୁଁ ଖାଇନି କିନ୍ତୁ ମାନେ
ମୁଁ ଜାଣିଚି କେମିତି କରିବ, କହିବି ନା? ସେ ସେଇଟା କଣ, ଯୋଉ ଆମର ବାସୁମତୀ ଚାଉଳ ନାଇଁ, ବାସୁମତୀ ଚାଉଳ ହଁ ଯୋଉ ଯୋଉଥିରେ କ୍ଷୀରି ହୁଏ, ହଁ, ବାସ୍ନା ଚାଉଳ, ସେ କଣ ହେଲା ଗୋଟ୍ ଏ ଯୋଉ ଆମର ଗ୍ଲାସ୍ ହଉ, ମାନେ ଟିକେ ମଧ୍ୟମ ସାଇଜ୍, ମାନେ ସାଇଜ୍ ର ହେଲା, କ୍ଲାସ ହଉ କି କପ୍ ଫୁ, ଗୋଟେ ପୁରା ଗ୍ଲାସ୍ ଫୁଲ୍ ନେଇଯିବ ବାସୁମତୀ ଚାଉଳ ହେଲା। ତାକୁ କଣ କରିବା ନା ଭିକେଇ ଦବ। ଦି ତିନି ଘଣ୍ଟା ଫିକେଇ ଦବ, ତାପରେ କଣ କରିବ ସେଥିରେ ଯୋଉ କପ୍ ଚାଉଳ ନେଇଥିଲ, ସେଇଥିରେ ହାପ୍ କ୍ଷୀର୍, ହାପ୍ ମାନେ ଧର ଫୁଲକପ୍ ତମେ, ଫୁଲ୍, ଫୁଲ୍ ଗ୍ଲାସ୍ ତମେ ଚାଉଳ ନେଇଚ ଅଧା ତମେ କଣ କରିବ, ସେ ତ, ହଁ, ସେଥିରେ ପକେଇଦବ। ତାପରେ ସେଥିରେ ଟିକେ ଗୁଜୁରାତି ପକେଇ ଦବ, ଟିକେ ନଡିଆ କୋରା ପକେଇ ଦବ, ଟିକେ ଲୁଣ ପକେଇକି ତାକୁ କଣ କରିବ, ବାଟିଦବ, ଗ୍ରାଇଣ୍ଡର୍ ହଉ ସୁ ଗ୍ରାଇଣ୍ଡର୍ ତ ଆଜି କାଲି ବାଟୁଚନ୍ତି, ବାଟିଦବ।
ହଁ ହଁ।
ହେଲା, ସେ ଟିକେ ମାନେ କେମିତି ହବ କହିଲ, ବେଶୀ ଗାଢା, ବେଶୀ ମୋଟା ହବନି କି ବେଶୀ ପତଲା ହବନି। ମଧ୍ୟମ ମାନେ ଏ ଟାଇପ୍ ର ହବ ହେଲା, ତାକୁ କଣ କରିବ ନା, ଆଉ କଣ କରିବ, ସେତେବେଳେ କଣ କରିବ ଆଉ ଗୋଟେ ପ୍ୟାନ୍ ରେ ପକେଇବ ଟିକେ ଘିଅ ହେଲା ଘିଅ ପକେଇକି ଆମର ଯୋଉ କାଜୁ, କିସମିସ୍, ସବୁ ଛୋଟ ଛୋଟ କାଟିଥିବ, ତାକୁ ପକେଇବ, ସେଥିରେ ପକେଇକି ସେ ଏଥିରେ କଣ କରିବା ଆମର ଯୋଉ ତେଜ ପତ୍ର ଅଛି, ତାକୁ ପକେଇବ। ହେଲା, ତାକୁ ପକେଇକି କଣ କରିବ ସେଇଥିରେ ତମେ ଯେତେ ଚାଉଳ ନେଇଥିବ, ତାର ଚାରି ଗୁଣା ଧର ଗୋଟେ ଗ୍ଲାସ୍ ତମେ ଚାଉଳ ନେଇଚ, ଚାରି ଗ୍ଲାସ୍ ତମେ ନବ କ୍ଷୀର ହୁଁ, କ୍ଷୀର ପକେଇବ, କ୍ଷୀର ପକେଇକ ଟିକେ ଘାଣ୍ଟିବ, ସେଥିରେ ତ ସବୁ ପଡିଥିବ ସେଥିରେ କଣ କରିବ ମାନେ ତ ଚାରି, ତିନି କପ୍ ସେଥିରେ ତିନି ଗ୍ଲାସ୍ ସେଥିରେ ଚିନି ପଡିବ, ମାନେ ଇଏ ଯଦି ଚାରି କପ୍ ଚାରି ଗ୍ଲାସ୍ ପଡିଲା କ୍ଷୀର ତିନି ଗ୍ଲାସ୍ ଚିନି ପଡିବ, ଦେଖିକି ହେଲା, ପକେଇକି ତାକୁ କଣ କରିବ ଘା ଘାଣ୍ଟିବ ଘାଣ୍ଟିବ ଘାଣ୍ଟିବ, ତାପରେ ସେଇ ଯୋଉ ଆଣଟାକୁ ତମେ ବାଟିକି ରଖିଥିବ ତାକୁ କଣ କରିବ, ତମେ ସେଇଥିରେ ହିଁ ପକେଇବ
ସିଏ ଫୁଟୁଥିବ ତମେ ପକେଇବ।
ମାନେ ସିଏ ଯେତେବେଳେ ଆମେ ଯେମିତି, ଯନ୍ତନୀ ଯେମିତି ହୁଏନି, ମାନେ ଆମେ ଯେମିତି ପାଣିକୁ ଘାଣ୍ଟୁ ଥାଉ, ଘାଣ୍ଟୁ ଥାଉ, ଫୁଟୁଥାଏ, ଗୋଳେଇ ଗୋଳେଇକି ସେଇ ଟାଇମ୍ ରେ କଣ କରିବ, ତମେ ଯେତେବେଳେ ଏମତି ଗୋଳଉଥିବ, ଗୋଳଉଥିବ, ସେଇ ଟାଇମ୍ ରେ ସେଇ ଯୋଉ ବା ବଟାଟା ଯୋଉ ରଖିଥିବ ତାକୁ ପକେଇ ଧୀରେ ଧୀରେ ଧୀରେ ଧୀରେ ତାକୁ ଯ ଆମେ ଯେମିତି ଜ ନ୍ତୁନେ ବହୁତ ପାଣି ରେ ପକେଇ ପକେଇ ଗୋଳାଉ
ହଁ ହଁ ହଁ।
ହଁ। ସେମିତି ଗୋଳେଇ ଗୋଳେଇ ଗୋଳିଇ ଗୋଳେଇ ଗୋଳେଇ ଗୋଳେଇ ତାର ସେ ଆସ୍ତେ ଆସ୍ତେ କଣ ପୁରା ପାଣିଆ ପଡିଥିବ ନା ସେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ପାଣିଟା ତାର ମରି ମରି ମରି ମରିିକି ମରି ମରିିକି ଟିକେ ସେଟା ମୋଟା ହେବନି କି।
ବହଡା ଏଇଥିବ ହଁ ବହଳିଆ ହେଇଯିବ।
ହଁ ବହଳିଆ ହେଇଯିବ। ବେଶୀ ପୁରା କାଠୁଆ କରିଦବନି କାହିଁକି ନହଲେ ସେ ନରମ ହବନି ହେଲା ତାପରେ କଣ କରିବ ସେ ହେଇଯିବ ତାକୁ ଗୋଟେ ସାଇଟରେ ରଖିଦବ। ଏପଟେ କଣ କରିବ ଗୋଟେ ଯୋଉ ଆମର ଅମ ମୋଟା ବାଲା କଢ଼େଇ ଯୋଉ ନନଷ୍ଟିକ ଗୋଟେ ଗୋଟେ ବଡ କଡେଇ ଆସୁନି ମୋଟା ବାଲା ଟିକେ କିନ୍ତୁ ତଳେ ଲାଗିବନି।
ସେ କହିବ ହଁ।
ହଁ ସେଟାକୁ ଗ୍ୟାସ ରେ ରଖିକି ତା ଉପରେ କଦଳୀ ପତ୍ର ଦବ। କଦଳୀ ପତ୍ର ଛୋଟ ଛୋଟ କାଟି ବଡ ନୁହେଁ। ଛୋଟ ଛୋଟ କାଟିକି ରଖିଦବ। ସେଇ କଦଳୀ ପତ୍ର ଉପରେ ଘିଅ ଲଗେଇଦବ ଗୁଆ ଘିଅ। ହେଲା ଲଗେଇକି ଏଇ ଯୋଉ ଯନ୍ତନୀ ଟା ତମେ କଲ ତାକୁ କଣ କରିବ ତାପ ଉପରେ ଢାଳିଦବ। ସେ ଯୋଉ କଡେଇରେ ଯୋଉ ଲଗେଇଥିଲ ହଁ ଢାଳିକି ତାକୁ କଣ କରିବ ହାତରେ ଟିକେ ଏମିତି ଏମିତି ଏମିତି ମାନେ କଣ କି ସେଇଟା ପ୍ଲେନ ହେଇକି ଛେନା ପୋଡ ଭଳିଆ ଦେଖାଯିବ ନା ହଁ ତାକୁ ଟିକେ ଥାପି ଥାପି ଥାପି ଥାପ ପି ଦେଇକି ତାକୁ ଟିକେ ଥାପି ଥାପି ଥାପି ଥପିବି ଦବ ତା ଉପରେ କଣ କରିବା ତା ଉପରେ ସେ ଆଉ ଯେମିତି ଛୋଟ କଦଳୀ ପତ୍ର ତଳେ ପକେଇଥିଲ ସେମତି ଛୋଟ କଦଳୀପତ୍ର ତା ଉପରେ ଛୋଟ ଛୋଟ ଉପରେ ଢାଙ୍କିଦବ ହଁ। ଢାଙ୍କିକି କଣ କରିବ ଗୋଟେ ଯୋଉ ଘୋଡଣୀ ଟାଇପ ର ଆମର ଥାଏ ଯୋଉ କଡେଇ ଉପରେ ଯୋଉ ଘୋଡାନ୍ତି ଭଜା ଫଜା କଲେ ଯେମତି ସେମତିଆ ଏଟା ଘୋଡେଇ ଦବ। ହଁ ବେଶୀ ବେଶୀ ଅଧିକ ଜାଳେଣି ଦବନି କି କମ ଦବନି ମଧ୍ୟମ ଧରଣ ହେଲା ଦେଇକି ଅଧାରେ ସିମରେ ସେ ହବ ମାନେ ମିନିମମ୍ ତମେ ତାକୁ ବସେଇବ ଅଧଘଣ୍ଟା କି ପଇଁ ତିରିଶ ମିନିଟ୍ ପାଖାପାଖି ତମେ ତାକୁ ବସେଇବ। ଅଳ୍ପ ଆଞ୍ଚରେ ହେଲା। ସେ ତାର ହବ ହବ ହବ ତାପରେ ତମେ ଠିକ ଠିକ ପଇଁତିରିଶ ମିନିଟ୍ ପରେ କଣ କରିବ ଗୋଟେ ଚାମୁଚ କି କଣ ଟିକେ ପଶେଇକି ତା ଭିତରେ ଦେଖିବ ଯେ ସେଥିରେ ଲାଗୁଛି କି ନାଇଁ।
ଚାମଚ ଆଉ ବେଶୀ ସେଇଟା ଯୋଉ ସେ ଯ ଦାନ୍ତ
ଦାନ୍ତ ଖୁଣ୍ଟା ସେଇଟା ଯାହା ବି ହଉ ହଁ ଟିକେ ଧୀରେ କିନା ତାକୁ ପସେଇକି ଦେଖିବ ହଁ। ଯଦି ଲା ହଁ ହଁ ଯେମିତି ଦେଖୁଛ ସେମତି ତାପରେ କଣ ଯୋ ତଳ ପଟଟା ତ ହେଇଯାଇଥିବ ନା ପୁରା ପୋଡିକି ସେ ଟିକେ ପିଠା ହେଇଯାଇଥିବ ଉପର ପଟଟା ଧଳା ଥିବ।
ଉପରଟା ଧଳାଥିବ।
ହଁ ତମେ କଣ କରିବ ଆଉ ଗୋଟେ ତାଉଆଟେ ନବ ହେଲା ସେଥିରେ ଟିକେ ଘିଅ ମାରିଦେବ। ତାକୁ କଣ କରିବ ବସେଇଦବ ଟିକେ ଗ୍ୟାସ ରେ ତାକୁ ତା ଉପରେ ତା ଉପରେ କଦଳୀପତ୍ର ପକେଇ ତାକୁ ଢାଙ୍କି ଦବ ଯଉଟା ଉପରେ ଏଟା ଯୋଉ ଧଳା ଥିବ ତା ଉପରେ ଡାଙ୍କିକି ଆରପଟକୁ ଓଲଟେଇ ଦବ।
ଆଚ୍ଛା ଆଚ୍ଛା ସେପଟା ବି ଯେମିତି ପୋଡିଯିବ।
ହଁ ମାନେ ତାକୁ ତାପରେ ଟିକେ ଗ୍ୟାସରେ ବସେଇଦବ ମାନେ ପାଞ୍ଚ ଦଶ ମିନିଟ ସିଏ କଣ ହବ ଏପଟ ବି ମାନେ ଯେମିତି କଲର ହେଇଥିବ ରଙ୍ଗଟା ଗାଢ କଲର ସେପଟ ବି ସେମିତି ହବ। ତାପରେ ତ କାଟିକି ଖାଇଲେ ମାନେ ସିଏ ଏତେ ମାନେ ସୁନ୍ଦର ହେଇକି ବାହାରିବ ମତେ ଜଣେ ଦେଇଥିଲେ ତ ମୁଁ ତାଙ୍କୁ ପଚାରିଥିଲି ହେଲା ମୁଁ କହିଲି ତମେ କଣ? କହିଲା ଏତେ ନରମ ମାନେ ସେହିତ କହିବା ଗଲେ। ପୋଡପିଠା କଣ ନ ମାନେ ଟାଣ ହୁଏନ ନାଇଁ ଚାଉଳ ପୋଡପିଠା।
ହଁ ପୋଡ଼ପିଠା ତ ଯା ହଁ।
ଏଇଟା କିନ୍ତୁ ଏମିତି ନରମ ମାନେ। ତମେ ମାନେ ଭାବିବ ଯେ କଣ ପୁରା ଲହୁଣୀ ଟାଇପ୍ ର ଖାଇଲା ବଳୁ ପୁରା ଲ ମୁଁ ସେ ଖାଇଥିଲି ମୁଁ କହିଲି ନାଇଁ ଏଇଟା ଦିନେ କରିବା।
କାଲି ମତେ ଜଣେ ପଚାରୁଥିଲେ କ୍ଷୀର ପୋଡପିଠା ଖାଇଚ ମୁଁ କହିଲି ମୁଁ ସବୁ ଖାଇଚି। ଖିର ପେ ପୋଡ ପିଠା ଖାଇନା। ଯେତେ ପ୍ରକାର ପୋଡ଼ ପୋଡପିଠା ଅଛି ସବୁଠୁ କ୍ଷୀର ପୋଡ ପିଠା ଟା।
ହଁ ମାନେ ଏତେ ଏତେ ମାନେ ସ୍ଵାଦ ତାର ଏତେ ଭଲ ତାପରେ କଣ କହିଲ? ଅଲଗା ପୋଡପିଠାର କ ମାନେ ରଙ୍ଗ ଟା ଟିକେ ଅଲଗା ଟାଇପ୍ ର ଆସେ ୟାର ଧଳା ହେଇକି। ପୁରା ତ ତମେ ଜାଣିପାରିବାନି ପୋଡ ପିଠା ନା ଛେନା ପୋଡ ଆଉ।
ଓହୋ।
ଆଉ ଖାଇଲେ ବି ଆଉ ଦିନ ପରା ମାନେ ତମେ ଥରେ ଖାଇିଲେ କହିବ ଆଉଥରେ ଖାଇବି ଆଉଥରେ ଖାଇବି।
ହଁ କରିକି ରଖୁଥୁବ କାଲି ଆଉ।
ହଁ ହଁ ଯେବେ ଆସିବ କହିବ କରିବା ଆଉ ତମର ତାହେଲେ କାଲି ହଉଚି ଆଉ ଆମେ ତେଲେ କା ଯାଉଚୁ।
ଆମ ତ ଆମର ପୋଡ ପିଠା ଆଜି ରାତିରେ ବସିବ ଆଜି।
ଖାଲି ତ ଆଇଁଷ ବାରି ବି ଅଛି ନା ଲୋ
ଅ ହ ଖାଇଲି ଆଇଁଷ ବାରି ଡାଲି ମଟନ ହ
ଆଜି ଆଉ ତମେ ସଜବାଜ ହେଇଚ ପାଲର। ପାଲର ଯାଇକି ନା
ଆଜି ପାଲର ମୁଁ ଯାଇକି ପଳେଇ ଆସିଥିଲି ଆଗରୁ ଶନିବାର କଣ ପାଲର ଯିବି ବୋଲି। ପାଲର କାମ ଆଗରୁ ସାରିଦେଇଛି କାଲିଠୁ ମୁଁ ବୁଧବାର ଦିନଠୁ ସାରି ଦେଇଛି।
ଆଚ୍ଛା ମା ଝିଅ ତାହେଲେ କାଲି ପୁରା ବୁଲିବ ନାଇଁ।
ପାଖାପାଖି ରଜ ହେଇଯିବ ମାନେ ପାର୍ଲର ବହୁତ ଭିଡ ହବ। ଆଉ ସେଥିପାଇଁ ମୁଁ ତା
ସେବ୍ କରିବାକୁ ବସଥିମି।
ସେଥିପାଇଁ ମୁଁ ଟିକେ ହେୟାର ସ୍ପା କଲି ଆହୁରି ଫେସିଆଲ କରିପାରିଲିନି ସମୟ ହେଇଗଲାନି ଖାଲି ହେୟାର ସ୍ପା କଲି ହେୟାର କଟ୍। କଲି ଆଇବ୍ରୋ କରିକ ପଳେଇ ଆସିଲି।
ମୁଁ ବି ଯେତେବେଳେ ଆସିଥିଲି ଏପଟକୁ ଭୁବନେଶ୍ୱର ଆସିଚି ନା ମୁଁ ଚୁଟି ଟା କାଟିକି ପଳେଇ ଆସେ। ହେ ମୁଁ କହିଲି ଏଇଠି ବହୁତ୍ ଭିଡ଼ ହୁଏ। ଆମର ସେଠି ଟିକେ ଚଳିବ ଖୋର୍ଦ୍ଧାରେ ଏଠି ବହୁତ୍ ଭିଡ ମୁଁ କ ନାଇଁ ଚୁଟି କାଟିକି ପଳେ